ହ୍ୟାଲୋ।
ହ୍ୟାଲୋ ଭାଇ ନମସ୍କାର।
ନମସ୍କାର ଭାଇ କୋଉଠି ଅଛନ୍ତି?
ହଁ ଏବେ ମୁଁ କଟକରୁୁ ଫେରୁଛି।
ଯାଇଥିଲେ କଟକ କଣ ପାଇଁ?
ହଁ ଯାଇଥିଲି ଟିକ୍ ତେ ଆଉ ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏ ଘରେ ଅଛି ଆଉ।
ଆଉ କଣ ଖାଇସାରିଲେଣି?
ହଁ ଖାଇଛି ପଖାଳ ପଖାଳ ଖାଇଲି ଆଉ। ଆପଣ କଣ ଖାଇଛନ୍ତି?
ନା ନା ମୁଁ ଏବେ ଭାତ ଡାଲି ଭଜା ଆଉ ବାଇଗଣ ତରକାରୀ ଏମିତି ସବୁ ଖାଇଲି ଆଉ।
ହୋଟେଲ ରେ ଖାଇଲେ ବୋଧେ। ହ୍ୟାଲୋ।
ଖାଇକି ଆ ଆଉ ଆପଣଙ୍କର ଦେହ
ଆ ବନ୍ଧୁ ଆପଣଙ୍କର କଟୁଛି କଥା ଶୁଭୁନି ଠିକ ସେ।
ହ୍ୟାଲୋ।
ହଁ ବନ୍ଧୁ ଟିକେ ବାହାରକୁ ପଳେଇ ଆଶୁନାହାନ୍ତି ଆପଣ ଘର ଘର ଭିତରେ ଅଛନ୍ତି ବୋଧେ।
ଆଜ୍ଞା ମୁଁ ଯାଉଛି ବାହାରକୁ ଲାଇନରେ ଥାଆନ୍ତୁ।
ହୁଁ ଆଜ୍ଞା।
ହ୍ୟାଲୋ।
ହଁ ବନ୍ଧୁ ଏବେ ଶୁଭିଲା ପୁରା।
ହଁ ଆଉ ଦେହ କେମିତି କଣ ଅଛି?
ହଁ ଦେହ ଠିକ ଠାକ ଅଛି। ଟିକେ ଋତୁର ପରିବର୍ତ୍ତନ ହଉଛି ତ ସେଥିପାଇଁ ଟିକେ ଟିକେ ଥଣ୍ଡା ଜର ହେଇଯାଇଛି ଆଉ।
ଆଉ ଖାଇଛନ୍ତି ସବୁ କଣ?
ମୁଁ ଖାଇଛି ଭାତ ଡାଲି ଶାଗ ପୋଟଳ ଭଜା। ଭେଣ୍ଡି ଆଳୁ ତରକାରୀ ଏଇଆ ଖାଇଥିଲୁ। ଘରେ ହେଇଥିଲା ଯାହା।
ଆଉ ରଜରେ ସବୁ କଣ କେମିତି କଣ ହେଲା?
ରଜରେ କଣ ତ ଗରମ ଯୋଉ ହଉଥିଲା ଏତେ ବାହାରକୁ କୁଆଡେ ବୁଲାବୁଲି କରିପାରୁନଥିଲି ଯାହା ସନ୍ଧ୍ୟାବେଳେ ଟିକେ ବୁଲୁଥିଲି ସନ୍ଧ୍ୟା ବେଳେ ବି ତ ବର୍ଷା ହେଇଯାଉଥିଲା।
ଆଜ୍ଞା।
ଏଇ ଗାଁ ଛୁଆ ସହିତ ଟିକେ ଗାଁରେ କ୍ରିକେଟ ବାଡଉଥିବି ଆଉ କଣ କରିବି ବନ୍ଧୁ।
ଆଜ୍ଞା ଆଉ ବୁଲାବୁଲି କରିବାକୁ ମନ୍ଦିର କି କୁଆଡେ ଯାଇନାହାନ୍ତି?
ହଁ ଏଇ ପାଖ ମନ୍ଦିର ଗୋଟେ ଆମର ଏଇଛି ଚଣ୍ଡିଖୋଲର ଜଗନ୍ନାଥ ମନ୍ଦିର। ଜଗନ୍ନାଥ୍ ମନ୍ଦିର ଯାଇଥିଲି ଦେଖିବାକୁ। ତା ପରେ ମନ୍ଦିର ଦର୍ଶନ କଲି।
ଆଜ୍ଞା
ତାପରେ ଆପଣଙ୍କର ସେପଟ ଲାଇନ ଯାଇଥିଲି ଛତିଆ ଲାଇନ।
ଆଜ୍ଞା।
ଛତିଆ ବଟ ଟିକେ ମନ୍ଦିର ବୁଲିଲି। ସେଠି ଛତିଆ କାକେରା ଖାଇଲି।
ଆଜ୍ଞା।
ଏରା ଖାଇକୀ ଫେରିଲି ଆଉ।
ହୁଁ। ଆଉ ବଟ ଛତିଆ ବଟରେ ସବୁ କୋଉ ଠାକୁର ସବୁ ଅଛନ୍ତି?
ଜଗନ୍ନାଥ ଠାକୁର ଅଛନ୍ତି। ତାକୁ ଦ୍ଵିତୀୟ ପୁରୀ କୁହାଯାଏ ଛୋଟିଆ ବଟକୁ। ଅଭଡ଼ା ଟିକେ ଖାଇଲି।
ଆଜ୍ଞା।
ଭଡା ଖାଇକି ସେଇପଟେ ଫେରିଲି ଆଉ। ତ ବନ୍ଧୁ ଆପଣଙ୍କର ଗାଁରେ ଯୋଉ ନଇଟି ଯାଇଛି ପାଣି ଏବେ ଠିକ ଠାକ ଅଛି ନା କମ୍ ଅଛି?
ନାଇଁ ପାଣି ଏବେ ପୁରା ଏଇ ବର୍ଷା ହବାରୁ ପୁରା ଫୁଲ ଅଛି ନଈରେ ମାଟି ବି ଅ ଜୋର ଆମେ ଯାଇଥିଲୁ ସବୁ ସାଙ୍ଗ ମାନେ ମାଛ ଧରିଲୁ ଆଉ ମାଛ ବହୁତ ଆମର କରାଣ୍ଡି କଣ୍ଟିଆ ମହୁରାଳି ଏଇ ସବୁ ଚୁନା ମାଛ ଦେହ ତି ବହୁତ ଭଲ ସେଉରା ସବୁ ଧରିକି ଆଣିଲୁ। ଆଣିକି ମେଁ ରୋଷେଇ କରୁଛୁ ଆମ ନଈ ଉପରେ ଗୋଟେ ଏ ପୋଲଟିଏ ଯାଇଛି ସେଥିରେ ଲୋକମାନେ ଯିବା ଆସିବା କରୁଛନ୍ତି। ବହୁତ ସୁନ୍ଦରମୟ
ଆଜ୍ଞା।
ସେଟା ବନ୍ଧୁ ଆପଣଙ୍କ ଗାଁ କୁ ବାଜୁପୁରା ସହିତ ଯୋଗାଯୋଗ କରୁଛି।
ଆଜ୍ଞା ସେଇ ଯୋଉ ପୋଲଟି ହେଇଛି ଏ ପୋଲରେ ବାଜିପୁରା ସହିତ ସଂଯୋଗ ହେଇଛି ସେପଟେ ଜଗନ୍ନାଥପୁର ପଡୋଶୀ ଗାଁ ସବୁ ସଂଯୋଗ ଅଛି ଆଉ। ଆଜ୍ଞା। ଆ
ଏ ପୋଲୋ ହେବା ଦ୍ୱାରା ବହୁତ ସୁବିଧା ହେଲା ଆପଣଙ୍କୁ ନାଇଁ।
ହଁ ବହୁତ ଗମନାଗମନ ପାଇଁ ବହୁତ ସୁବିଧା ଅଛି। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି।
ଆମ ଘରେ ମୁଁ ଅଛି। ବାପା ବୋଉ ମୋ ଭୋଉଣୀ।
ଆଜ୍ଞା।
ଆଉ ବଡ଼ାଆପା ବଡ଼ବୋଉ।
ହଁ।
ତୋ ପୁଅ। ହୁଁ। ଜେଜେମା। ମାନେ ଅଛନ୍ତି ଆଉ।
ଆଜ୍ଞା।
ଅଁହଁ ଯାହଉ ଭଲ ସୁଖୀ ପରିବାର। ଆମେ ଅଛୁ ବାପା ମା ଭାଇ ଭାଉଜ ପୁତୁରା ଝିଆରୀ ଆଉ ଚାରି ଭଉଣୀ ବିବାହିତ ହେଇଯାଇଚନ୍ତି। ଏ ସବୁ ରଜକୁ ଆସିଥିଲେ ବୁଲିିବାଲିକି ଗଲେ ଏବେ ସବୁ ବିଦ୍ୟାଳୟ ସବୁ ଖୋଲିଗଲା ପିଲାମାନ ଙ୍କର ପିନ ପିଲାମାନେ ସବୁ ବିଦ୍ୟାଳୟେ ଚାଲିଗଲେ। ତେଣୁ ଅ ବହୁତ ଆନନ୍ଦମୟରେ ପରିବାରଟିଏ ଆଉ।
ରଜରେ ପିଠାପଣା ହେଇଥିଲା ନା ବନ୍ଧୁ।
ହଁ ଆଜ୍ଞା ଆମର ପୋଡ ପିଠା ମୁଁହାଣ୍ଡି ହେଇଥିଲା ସବୁ ମ ପିଲାମାନେ ଆସିଥିଲେ ସବୁ ଆମ ଘରେ ଖାଇଲେ। ବହୁତ ଆନନ୍ଦ ଉଲ୍ଲାସରେ ରଜ ପାଳନ କରିକି ଦୋଳି ଖେଳିକି ଗଲେ।
ଆଜ୍ଞା ହଁ ମତେ ମୁଁହାଣ୍ଡି ପିଠା କରିଆସେ ପୋଡ ପିଠା ବି କରିଆସେ। ପୋଡପିଠାଟି ବହୁତ ସ୍ଵାଦ ଲାଗେ ତା ଦେ କାଜୁ ଖିସ ମିସ୍ ଦେଇକି ପି ପୋଡପିଠାଟି କରାଯାଏ। ବହୁତ ଚୁଲି ଦିହରେ ଚୁଲି ରେ ଯେ ଆମର ଗୁଣ୍ଡା ଘଷି ସବୁ ଗ୍ରାମମାନଙ୍କରେ ସବୁ ଥାଏ ତାକୁ ସବୁ ପୋଡପିଠାରେ ଚୁଲିରେ ଲଗେଇକି ପୋଡପିଠା କରାଯାଏ। ଆଉ ଗାଈ ଗୋରୁ ସବୁ କଣ ଅଛନ୍ତି ଆପଣଙ୍କର ଆଜ୍ଞା।
ହଁ ଆମ ଘରେ ଗାଈ ଅଛନ୍ତି ଯୋଡାଏ।
ଆଜ୍ଞା।
ଦୁଇଟି ଗାଈ ଅଛନ୍ତି ତାଙ୍କର ଦୁଇଟି ବାଛୁରୀ ଅଛନ୍ତି ଆଉ ବା ଛୁରୀ ତ ଗୋଟେ ଚାରି ମାସର ବାଛୁରୀ ଆଉ ଗୋଟେ ଏଇ କିଛି ଦିନ ହବ ଦେଇଚି ଆଉ। ପିଲାଙ୍କ ପାଇଁ
ଆଜ୍ଞା ଓହୋ ଆଉ ଧାନ ଆଜ୍ଞା ଆଉ ଧାନ ଫସଲ କେମିତି କଣ ହେଇଚି?
ଧାନ ଫସଲ ତ ଏଇ ତ ଆଉ ବର୍ଷା ର ଯୋଗୁ ତ ଅନିୟମିତତା ଆଉ କଣ କହିବି। ଆମର ଯାଇଥିଲୁ
ଆଜ୍ଞା ଆମ ଏପଟେ ଧାନ ଫସଲ ବହୁତ ଭଲ ହେଇଚି କିନ୍ତୁ ଗାଈ ଗୋରୁ ସବୁ ବୁଲା ଗାଈ ଗୋରୁ ଛାଡ଼ି ଦଉଚନ୍ତି। ଧାନ ଫସଲକୁୁ ନଷ୍ଟ କରୁଚନ୍ତି ତେଣୁ ଆମେ ଟିକେ ଜଗିବାକୁ ପଡ଼ୁଚି। ନାଇଁ ତାପରେ ଆମର ବନ୍ୟା ପ୍ରଭାବିତ ଅଞ୍ଚଳ ବନ୍ୟାରେ ଧାନ ସବୁ ଧୋଇବାର ସମ୍ଭାବନା ଅଛି ତେଣୁ ହଁ ଭଗବାନ ଉପରେ ଆମେ ଭରସା କରି ଚାଷ କାମ ଆଗେଇ ନେଇଚୁ ଆଉ।
ଯେ ଆପଣଙ୍କର ଧାନ ସେଠି ବୁଣା ଯାଏ ନା ରୁଆଯାଏ?
ଆଜ୍ଞା ଆମର ସେପ ଆମର ଏପଟେ ବୁଣା ଯାଏ।
ବିଲରେ ତ ଧାନ ଏତେ ଅଧିକା ହଉନି।
ହଁ ଆଜ୍ଞା ଧାନ ଭଲ ଆମର ମ ମଣ୍ଡି ହୁଏ ମଣ୍ଡିରେ ଧାନ ହଁ ଦିଆଯାଏ ସ ସତୁରି ଅଶୀ ବସ୍ତା ଧାନ ହୁଏ। ଧାନକୁ ସବୁ ଅମଳ କରିକି ଲୋକମାନେ ଧାନକୁ ମଣ୍ଡିରେ ଦିଅନ୍ତି।
ଆଚ୍ଛା ଆଚ୍ଛା
ଆଉ ଆପଣଙ୍କର ମାଛ ଚାଷ କରାଯାଏ ପୋଖରୀରେ?
ହଁ ଆମର ନିଜର ତ ନାହିଁ ଇ ଗାଁରେ ଜନ ଯୁବକମାନେ ମିଶିକି ତା ପୋଖରୀ ପୁରୁଣା ପୋଖରୀକୁ ତାର ଉନ୍ନତିକରଣ କରାଗଲା।
ଆଜ୍ଞା
ତା ଦେହରେ କିଛି ଛାଡ଼ିଛୁ ଧାନ ସୁ ମାଛ ସ ଛାଡ଼ିଛୁ ଆଉ। ବାହାରିନି ମାଛ ତ ବାହାରିବ ଏଇ ଏବେ ଛଡ଼ା ହେଇଥିଲା ଆଉ।
ହଁ ନାଇଁ ଆମ
ଆଚ୍ଛା ବନ୍ଧୁ ମୋ ଆବାଜ ଆପଣଙ୍କୁ ପୁରା ଶୁଭୁଛି ସ୍ପଷ୍ଟ ଭାବେ?
ଆଜ୍ଞା ଆଜ୍ଞା ଠି ଆମ ଆ ବନ୍ଧୁ ମୋ ଆବାଜଟି ଆପଣଙ୍କୁ ଶୁଭୁଛି?
ଆପଣଙ୍କର ପୁରା କ୍ଲିଅର ସୁବୁଛି।
ଆଜ୍ଞା ଧନ୍ୟବାଦ।
କୁହନ୍ତୁ
ଆଁ ଆଉ ଆପଣ ପଢ଼ା ପାଠ ଓ ପଢ଼ାପଢ଼ି କଣ କେମିତି ଚାଲିଛି?
ମୋର ଯୁକ୍ତ ଦୁଇ ସରିଛି ଯୁକ୍ତ ତିନିରେ ନାମ ଲେଖିଛି ଆଉ।
ଆଜ୍ଞା ଆଉ ଆପଣଙ୍କର କୋଉ ମୋ ମହାବିଦ୍ୟାଳୟ? କୋଉ ମହାବିଦ୍ୟାଳୟରେ ପାଠ ପଢ଼ୁଛନ୍ତି? ଆଜ୍ଞା ଆଜ୍ଞା ବହୁତ ପୁରାତନ ପୁର୍ ବହୁତ ପୁରାତନ ମହାବିଦ୍ୟାଳୟଟି।
ଆଜ୍ଞା। ଆପଣ ସେଇଠି ପଢ଼ୁଥିଲେ କିି ବନ୍ଧୁ?
ଆଜ୍ଞା ଆମେ ଏଇ କଲେ ଆମେ ସେଇ ମହାବିଦ୍ୟାଳୟରେ ଆମର ଅଧ୍ୟାପକ ସବୁ ଅଛନ୍ତି ଅଧ୍ୟାପକ ମାନେ ପାଠ ପଢ଼ାନ୍ତି। ଏ ବହୁତ ଆନନ୍ଦ ଉଲ୍ଲାସରେ ପିଲାମାନେ ଆମେ ପାଠ ପଢ଼ୁ।
ଆଚ୍ଛା ଆଉ ଆମ ଗାଁ ଆଡ଼େ କେବେ ଆସନ୍ତୁ।
ହଁ ସମୟ ସୁବିଧା ବାହାର କରିକି ନିଶ୍ଚିନ୍ତ ଯିବୁ।
ବିଲବାଡ଼ି କାମ ରହୁଛି ଟିକେ ବ୍ୟସ୍ତ ରହୁଥିବେ ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଙ୍କର ସ୍ଵାସ୍ଥ୍ୟ କେମିତି କଣ ଅଛି?
ଯାହା ରହୁଛି ଋତୁର ପରିବର୍ତ୍ତନ ହେତୁ ଖାଲି ଟିକେ ଥଣ୍ଡା ଜର ହେଇଯିବା କଥା ଆଉ।
ହଁ ହଁ। ଆଉ ଆମ ଏପଟେ ବି ଏବେ ବର୍ଷା ଋତୁ ଚାଲିଅଛି ତେଣୁ ସାପ ସବୁ ପତ୍ରକ ବୋହୁତ। ବର୍ଷା ଦିନର ବାହାରନ୍ତି ତେଣୁ ଆଜ୍ଞା ଆମେ ଟିକେ ସଜାଗ ହେଇ ରହୁଚୁ।
ତରେ ରାତିରେ ଗଲାବେଳେ ହାତରେ ଠେଙ୍ଗା ଧରିକି ଯାଉଥିବ ହଁ ହଁ।
ଆଜ୍ଞା।
ଏମିତି ସବୁ ଚାଲଚି ଆଉ।
ଆମ ଏପ ବର୍ଷା ହେଇଗଲେ ବୋହୁତ ଅସୁବିଧା ହୋଉଚି ତେଣୁ ସରକାର ପାଇଁ ଆଜ୍ଞା ଆଉ ଆପଣଙ୍କ ଗ୍ରାମରେ କେମିତି ରାସ୍ତାଘାଟ।
ବନ୍ଧୁ। ଆପଣଙ୍କ ଆବାଜ ଶୁବୁନି କିଛି ହଁ ଏବେ ଶୁବିଲା ବନ୍ଧୁ।
ଆମ ଗ୍ରାମରେ ଏଇ ଆପଣଙ୍କ ଗ୍ରାମର ରାସ୍ତା ଘାଟ ଗମନାଗମନ ସୁବିଧା କେମିତି ଅଛି।
ଆମର ଠିକ୍। ଠିକ ଠାକ ଅଛି ଆଉ ଏ ଟିକେ ବର୍ଷା ହେଲେ ଟିକେ ଆମେ ଖାଲି ଯା ଟିକେ ଆଉ ପାଖାପାଖି ସବୁ ଠିକଠାକ୍ ଅଛି।
ଆଜ୍ଞା।
ଆମର ସେତେ କିଛି ଅସୁବିଧା ହଉନି। ଇରା ମଝିରେ ଗାଁ ମଝିରେ ପାଣି ଫାଣି ଜମା ହେଇଯାଉଚି ନହେଲେ ଆଉ କିଛି ନାହିଁ।
ପରିବେଶ ଆମର ବର୍ତ୍ତମାନ ଏପଟେ ନଡିଆ ଗଛ ଆ କଦଳୀ ଗଛ ସବୁ ବର୍ଷା ଦିନରେ ସବୁ ଏବେ ଚାରା ରୋପଣ କରାଯାଉଛି ଆମ୍ବ ଗଛ ଆଉ ବନ୍ଧୁ ବର୍ଷା ଏଇ ବର୍ଷ ଖରାଦିନେ ଆମ୍ ମ୍ୱ କେମିତି କଣ ଖାଇଚନ୍ତି।
ଆମର ତ ଏଠି ଛୋଟ ଆମ୍ବ ଗଛରେ ବି ହେଇଯାଏ କିଛି ଲୋକଙ୍କର ହୁଏ ସମସ୍ତ ଏଠି ଆମ୍ବ ଚାଷ କରନ୍ତିନି।
ନା ଆଜ୍ଞା।
ଆଚ୍ଛା ବନ୍ଧୁ ଶୁଣନ୍ତୁ ବନ୍ଧୁ ମୁଁ ଟିକେ ଯାଏ ବିଲବାଡି ଆଡୁ ଆସେ। ବିଲବାଡ଼ି ଆରେ ଟିକେ ଯିବି ମୁଁ ଆସିକି ଆପଣଙ୍କୁ ଟେଲିଫୋନ କରୁଚି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ। ଧନ୍ୟବାଦ ନମସ୍କାର ନମସ୍କାର।